ରୁନୁ ହଁ ଶୁଭ ଅପରାହ୍ନ। ହଉ ହେଲା ଙ୍କ କାର୍ଯ୍ୟ ଅବସ୍ଥା ଥିଲା କି?
ନାଇଁ ବସଚି ଆଉ ବର୍ଷା ତ ହଉଚି ବାହାରେ।
ବର୍ଷାରେ ତ ବାହାରି ହଉନି ପଦାକୁ। ସେଥିପାଇଁ ମୁଁ ଆମ ପାହାଚ ସୋଫା ଉପର ପାହାଚରେ ଆସିିକି ବସିଚି କଥା ହଉଚି। ନା ସେମାନେ ଭାରିବ ଖାଉଚି ପରିବେଶ ପୁରା ଥଣ୍ଡା ଶାନ୍ତ ଆଉ ଆଜି ଆଜି ଆମେ ବୁ ଜାନି ହଁ ଏଇଆ ହଉଚି ଯେ ଆମ ଗାଈ ଛେଳି ମାନେ ଚରିବାକୁ ଯାଇ ପାରୁନାହାନ୍ତି ଆଉ ଆ ଆଜି ଆମେ କଥା ହବା ଆଜି ଆମେ ପରିବାର ବିଷୟରେ କଥା ହବା।
ହୁଁ।
ହୁଁ। କିନ୍ତୁ କମ ପରିବାର ଭଲ ଲାଗେ ନା ବଡ ପରିବାର ଭଲ ଲାଗେ?
ଆ ମତେ ଛୋଟ ପରିବାର ଭଲ ଲାଗେ। ବଡ ପରିବାର ବି ଭଲ ଲାଗେ। ମାନେ ଛୋଟ ପରିବାର ରେ ଅଳ୍ପ ଲୋକ ଥାଆନ୍ତି ଭଲ ଲାଗେ। ବଡ ପରିବାର ଅଧିକ ଲୋକ ଥାଆନ୍ତି। ଉମ କାମରେ ଟିକେ ସ ସାହାଯ୍ୟ କରନ୍ତି। ସେମତି ବି ଭଲ ଲାଗେ।
ଉମ ମାନେ ବଡ ପରିବାର ଟା ମାନେ
ଉଁ! ଗାଈ ରଖ ଖିଛ ଯୋଉ ଗୃହପାଳିତ ପଶୁ। ତା ଦେହରୁ ସବୁ କଣ କଣ ଖାଉ? ଖାଇବା ଜିନିଷ ତମକୁ ମିଳୁଛି, ଉପକାର ମିଳୁଛି ଗାଈ ପାଖରୁ।
ଗାଈ ତ ଆମେ ରଖିଛୁ। ଆମେ ଗାଈରୁ ତ ବହୁତ ଉପକାର ପାଉଛୁ। ଗାଈରୁ ଆମେ କ୍ଷୀର ପାଉଛୁ। ଗାଈରୁ ଆମେ ଗୋବର ପାଉଛୁ, ଗୋବର ରୁ ଆମେ ଜାଳ ଅ ତିଆରି ଜା, ଜାଳେଣି ତିଆରି କରୁଛୁ। ଉମ ଗୋବର ପାରିକି ଶୁଖେଇକି। ଆଉ କ୍ଷୀର ପ୍ରସ୍ତୁତ କରୁ ଛୁ। କ୍ଷୀର କୁ ସିଝେଇକି ତା ଦେହରୁ ଦହି ଖାଉଛୁ। ଦହିକି ବସେଇକି ତା ଛେନା କରୁଛୁ। ଦହିକି ଗୋଳେଇ କି କ୍ଷୀରକୁ ଯୋଉଟା ଗୋଳା ହଉଛି ସେଥିରୁ ଘିଅ ବି ବାହାରୁଛି। ଆମେ ବସା ଦହି ଯଦି ଖାଇବା। ହଁ ଲହୁଣୀ ବା ଅଛି। ଆମେ ଯଦି କ୍ଷୀ, ଦହିକି ଗୋଳେଇ ବା ଆମେ ଯଉ ତା ଭିତରୁ ଯଉ ଆମେ ଧର ଦହି କି ଗୋଳେଇବାନି। ଆମେ ଖାଇବା। ଆମେ ସେଇଟାକୁ ବସା ଦହି କ କହିବା। ଆ, ଯେମତି ଖଣ୍ଡ ଖଣ୍ଡ ହେଇଥାଏ। ବସା ଦହି ଟା ଖାଇବାକୁ ଭାରି ଭଲ ଲାଗେ। ଆଉ ଉଁ!
ଆମେ ବାହାରୁ ଅନ୍ୟ କିଛି ତେଲ ନ କିଣି, ସେଇ ଲହୁଣୀରେ ମଧ୍ୟ ଅଁ ଏମ ତେଲ ୟୁଜ୍ କରି ରି। ମାନେ ଲହୁଣୀ କୁ ବ୍ୟବହାର କରି ଖାଇ ପାରିବା।
ଖାଇପାରିବା। ହୁଁ। ଆଉ! ଆମର ଓଡିଆ ଘରେ ତାମାନେ ଉମ ପ୍ର ଥା ଅଛି। କିଛି ଆମେ ଢଗ କଥାବାର୍ତା ହବା କି? ହୁଁ। ହୁଁ ଆ କହିଲା ହୁଁ! କହିଲ ଟିକେ ମାନେ ଜେସା କୁ ତେସା। ନା ଜେସା କୁ ତେସା ଯୋଉ କହନ୍ତି କଥା କଥା କରି, ତାର ଅର୍ଥ କଣ?
ଉଁ।
ଉଁହ ଉଁ!
ତାର ଅର୍ଥ ହଉଛ ନେ ବ୍ୟବହାର କରାଯାଏ। କାରଣ ତା ସହିତ ଯେ ଖରାପ ବ୍ୟବହାର କଲେ ଭଲ କରିପାରିବ ଭଲ ବ୍ୟବହାର ବି କରିପା
ତାକୁ ସେମି, ସେମିତି କରିବୁ ହଁ। ଠିକ ଅଛି। ହଁ! ଧର ନଈ ନ ଦେଖୁଣୁ ନଙ୍ଗଳା।
ନଈ ନ ଦେଖୁଣୁ ନଙ୍ଗଳା ମାନେ ଗୋଟେ ଗୋଟେ ଜେଗା କୁ ନ ଯା ଯାଇ ନ ଥିବା ତା ବିଷୟରେ କିଛି ଜାଣିନଥିବା ମାନେ ଆଗତରିଆ କହିଯିବା କି ମାନେ ତା
ଆଗ ତୁର ହଁ! ଆଗ ତୁରିଆ କହିଯିବା କି ତରତର ହେଇ କହିଯିବା। ହଁ! ଗୋଟେ କାର୍ଯ୍ୟ ଶେଷ ହୋ ହେଇନଥିବା ଆମେ କହିଦବା।
ହଁ!
ଆଉ
ତାପରେ ବାଆ କୁ ବତା ବା କୁ ବ ତା ଯୋଉ କୁହନ୍ତି। ତା ମାନେ କଣ?
ତା ମାନେ ବାଆ କୁ ବତା ଧର ଯେମିତି ଗୋଟେ ଆମର ଗୋଟେ ମାନେ ଗୋଟେ ଜିନିଷ ଧର ଭାଙ୍ଗି ଯାଉଛି ଆମେ ଧର ଗୋଟା ତାକୁ ମାନେ ଯାହା ହଉ ବାଆ କୁ ବତା ତ ଆଉ। ତାର ଅଛି ଆଉ। । ଆଉ ସମସ୍ତଙ୍କ ଦେହ ଭଲ । ଘର ଢିଙ୍କି କୁମ୍ଭୀର ଯେମିତି।
ହୁଁ।
କହିଲ
ଘର ଢିଙ୍କି କୁମ୍ଭୀର ମାନେ ନିଜ ଲୋକ ଶତ୍ରୁ। ମାନେ ଧର ନିଜ ଲୋକ
ହଁ ମାନେ ଆମ ଆଗରେ ସେ ଭଲ ହେଇ ଥିବେ। କିନ୍ତୁ ପଛରେ ଶତ୍ରୁ ଶତ୍ରୁ ପରି ବ୍ୟବହାର କରୁଥିବେ। ।
ତାପରେ ଚାଲି ନ ଜାଣି ବାଟର ଦୋଷ କହିଲ।
ଆମେ ଧର ବାଟରେ ଚାଲୁଥିବା, ଯଦି ଝୁଣ୍ଟି ପଡିବା ଆମେ ବାଟକୁ ଦୋଷ ଦେଇ ଲାଭ ନାହିଁ। ବାଟକୁ ଦୋଷ ଦେଇ ଲାଭ କଣ। ଆମେ ଝୁଣ୍ଟିକି ପଡିବା ତାହେଲେ କଣ ବାଟର ଦୋଷ?
ହୁଁ।
ମାନେ ତାର ଅର୍ଥ ଟା ଆଉ।
ହୁଁ ମାନେ ମୁଁ ଆଉଟା କହୁଚି, ମାନେ କଣ୍ଟା ବାଡରେ ଲୁଗା ପକାଇବା। ମାନେ ଅଯ ହଁ କଳି କରିବା। କାହା ସାଙ୍ଗରେ ଅଯଥାରେ କିଛି କାରଣ ନଥାଇ ମଧ୍ୟ ଅଯଥାରେ କଳି କରିବା।
କିଛି କାରଣ ନଥାଇ କଳିକି ମାନେ ଟାଣିକିରି ଆଣିବା।
ହୁଁ।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
ହଁ।
। ଆମର ତ ବର୍ଷା ପକଉଛିି ଯେ ପ୍ରବଳ ଜୋର ଆଜି ବର୍
ହୁଁ ବର୍ଷାରେ ଯୋଉ ବର୍ଷା ଟା ହଉଛି, ବାଡି ମାନଙ୍କରେ ସବୁ ଯୋଉ ଛାଁ ଛାଁ ସବୁ ଯୋଉ ଶାଗ ଉଠେ। ସେ ଶାଗର କି କିଛି ନାଁ କହିଲ। ମାନେ ଛାଁ ଛାଁ ଶାଗ ଉଠେ ଯୋଉ।
ହଁ ଶାଗ ଭ ତ ଆମର ମାନେ ପ୍ରିୟ ଖାଦ୍ୟ ଆମ ଓଡିଆ ଘରର। ଆଉ ଆମର୍ ଶାଗ ପୁରୁଣୀ ଶାଗ। ଲେଉଟିଆ ଶାଗ ଆଉ କଳମ ଶାଗ। ସୁନ୍ସୁନିଆ ଶାଗ। ଖଡା ଶାଗ, ସୁଜୁନା ଶାଗ ଧ ପର୍ବତୀଆ ଶାଗ ଆଉ ଏମିତି ବିଭିନ୍ନ ପ୍ରକାର ଶାଗ। ଶାଗ ଟା ଖାଇଲେ ଆମ ଚୁଟି ଟା ମଜବୁତ୍ କରେ ଶାଗ ଭଜା। ଆଉ ଶାଗ ରୁ ଆମେ ଭରପୁର ଭିଟାମନ୍ ବି ପାଉ। ଆଉ ସେଟା ଆମ ଆଖି ମାନେ ଆଖି ରୋଗ ପାଇଁ କିଛିଟା ଶାଗ ଆମକୁ ସାହାଯ୍ୟ କରେ। । ଆମ ଆଖି ମାନେ ପୁରା କ୍ଲିୟର ହେଇଯାଏ। ଆଉ ଆଜି ଆମେ ଆଉ ଟା ନୂଆ ରେସିପି କଥାବାର୍ତ୍ତା ହବା। ଆଁ ତମେ ରୋଷେଇ ଟା ମାନେ ରୋଷେଇ ଟା ପ୍ରସ୍ତୁତ କରିବା ଜାଣିଥିବ କି ନାଇଁ। ପଚାରିବି।
ହୁଁ ପଚାରୁନ।
। ଉଁ ଏ ଆମ ଯୋଉ ରୋଷେଇ ଘରେ ଏ ଯୋଉ ମାଛ ମହୁର ମା ମାଛ ମହୁର ଖାଇଚ? ହେଟା କେମିତି କରାଯାଏ?
ସେଇଟା ତ ମାଛ ମହୁର କହିଲେ, ଆମର ସେଇଟା ଜଗତସିଂହପୁର ଜିଲ୍ଲାରେ ସେଇଟା ହଉ ଛି ଫେମସ୍ ଖାଇବା। ମାଛ ମହୁର ଟା ଯୋଉ, ତାଙ୍କର ସବୁ ଭୋଜିରେ ଆଗ ମହୁର ହେଇଥାଏ। ବାହାଘର ଭୋଜିରେ
କରାଯାଏ ହଁ।
ସବୁ ବାହାଘର ଭୋଜିରେ, ଏମାନଙ୍କର ମହୁର ଆଗ ହେଇଥାଏ। ଜଗତସିଂ ସିଂହପୁରେ ଆଉ ସେ ମହୁର ଟା ହଉଛି ମାନେ ସବୁ ପରିବା ଯେମିତି ସାରୁ, ଆଳୁ, ବିଲାତି, କୋବି ଶିମ୍ବ, ସଜନା ଛୁଇଁ ଆଉ ହେଲା ବୁଟ ଯାଇ, ମାନେ ଆଉ ତାପରେ ହେଲା ହୁଁ ବିମ୍ ଛୁଇଁ, ଝୁଡଙ୍ଗ ଛୁଇଁ, ବିଭିନ୍ନ ପ୍ରକାର ପରିବା ରେ ସେ ଯୋଉ ମାଛ ମୁଣ୍ଡ ଟା ପଡିକି, ତାକୁ ମାନେ ମସ ଲାରେ ଅଦା ରସୁଣ ପେଷ୍ଟ ମସ
ମୁଣ୍ଡ ମାଛରେ ସବୁ, ମାନେ ମାଛର ସବୁ ଅଂଶ ପଡିବ। ଖାଲି ମୁଣ୍ଡ ନୁହଁ ହଁ। ଧର ଗୋଟେ ମାଛ ତରକାରି ହେଲା ଧର ପାଞ୍ଚ ଦଶ କିଲୋ ମା ମାଛ ପଇଲା ଗୋଟା ଖଣ୍ଡା ତରକାରୀରେ।
ହୁଁ ପଡିକି ମସଲା ଦିଆ ହେଇକି, ତାକୁ ରନ୍ଧା ହୁଏ ଆଉ।
ହୁଁ। ଆଉ। ତରକାରୀ ତ ମ ବହୁତ ବଢିଆ ଲାଗେ ସେ ତରକାରୀ। ମହୁର ମାଛା ମହୁର ଖାଇପାରିବ କାଲି ପାଟିରେ ଖାଇଲେ ଭଲ ଲାଗିବ। ହଁ। ଆଉ ଆମର ଉଁ ଆଉ ଆମେ ବର୍ଷା ପାଗରେ ତ କୁଆଡେ ବୁଲିବାକୁ ଯାଇପାରୁନେ? ଆଉ ବର୍ଷ
ଅଧିକାଂଶ ଟାଇମ ଶୀତ ଦିନେ, ବର୍ଷର ଶେଷ ଦିନେ ମାନେ ଶେଷ ମାସରେ ଶୀ ତ ଦିନେ ଡିସେମ୍ବର କି ମାନେ ଚୈତ୍ର ମାସରେ ଯୋଉଟା, ସେଇଥିରେ ବୁଲିବାକୁ ଯାଆନ୍ତି। କିଏ ଆଉ ଲୋକମାନେ ଆଉ।
ଆମର ଅଷାଢ ମାସ ପରେ ଶ୍ରାବଣ ଆସିବ। ଯୋଉ ଶ୍ରାବଣ ମାସରେ, ଯୋଉ ମାନେ ଭକ୍ତ ମାନେ ଯୋଉ ବାଉଙ୍ଗୀ ଯାତ ଯାତ୍ରା କରନ୍ତି, ତା ଉପରେ ଆମେ ଟିକେ ବର୍ଣ୍ଣନା କଲେ ଟିକେ
ତାକୁ ବୋଲ ବମ୍ କୁହାଯାଏ। ମାନେ ବୋଲ ର ଅର୍ଥ ଅର୍ଥ ହଉଛି ମାନେ ନାଁ ଧର, ମାନେ ତାପରେ ଶିବଙ୍କ ନାଁ ଧର। ତାପରେ ବମ ର ଅର୍ଥ ହଉଛି ମାନେ ଶିବଙ୍କର ମାନେ ଯୋଉଟା ଯା
ହଁ - ହଁ।
ତାକୁ ବମ୍ କୁହାଯାଏ। ବୋଲବମ୍ ତାପରେ ବୋଲବମରେ ତ ଶିବଙ୍କ ପିଠରେ ପାଣି ଢଳା ଯାଏ, ଯେମିତି କିି ହେଲା ଲିଙ୍ଗରାଜ, ଉ ତାପରେ ହେଲା ଉ ଧବଳେଶ୍ୱର ବାବ କଟକରେ ଯେମିତି ବା ବା ଧବଳେଶ୍ଵରଙ୍କ, ଗଡ ଗଡିଆ ବି ଠାରୁ ପାଣି ଉଠାଯାଏ ମହାନଦୀରୁ। ତାପରେ ହେଲା ଯେମିତି ଚିତ୍ରତୋଳା ନଦୀରୁ ପାଣି ଉଠାଯାଏ। ଯୋଉ ଗାଁ ମାନଙ୍କର ସବୁ ଥାଏ, ଉଁ ସବୁ ଯ ଶିବଙ୍କ ମନ୍ଦିରରେ ପାଣି ଉ କି ସବୁ ଢାଳିଥାନ୍ତି। ଲୋକମାନେ ପ୍ରଭାତରୁ ଉ ଉଠି ମାନେ ପୁଅ ଝିଅ ଯିଏ ବି ବୋଲ ବମ୍ ଯାଆନ୍ତି, ପ୍ରଭାତରୁ ଉ ଠି ନୂଆ ଡ୍ରେସ ପିନ୍ଧି, ନୂଆ କଳସୀ ଧରି ମାନେ ମାଟି ମାଟିର ପାତ୍ର ଯୋଉଟା, ଅରୁଆ ଖାଇ ହୁଁ ଯାଇଥାନ୍ତିଁ, ଉଁ ତାପରେ
ରାତିରୁ ନାଇଁ ରାତିରୁ ଉଠିକି ଫୁଲ ତୋଳ ମାନେ ବାହୁଙ୍ଗି ସଜେଇବା ପାଇଁ। ସବୁ ସାମଗ୍ରୀ ଆଣେ ତାଙ୍କସ୍ ତାଙ୍କସ୍ ଶିବ ତାଙ୍କ ଗଛ ତାଙ୍କ ତ୍ରିଶୂଳ ତାଙ୍କର ସାପ। କେତେ ପ୍ରକାରର ବିଭିନ୍ନ ନାଲି ଗଛ ମଂ
ଅରଖ ଫୁଲ ହଉଛି ତାଙ୍କର ମେନେ ଗୁନ୍ଥିକିନା ନିଅନ୍ତି।
ହଁ।
ମାଠିଆରେ ପାଣି ଭରିକି ଆଣନ୍ତି ନଡିଆ ବି ମାଠିଆରେ ଥୁଆ ହେଇଥାଏ। ଉଁ ଆଣିକି ଉଁ ପାଣି ଢାଳନ୍ତି ତାଙ୍କ ମନସ୍କାମନା ପୂର୍ଣ୍ଣ ପାଇଁ ହଁ ପାଣିରେ ଭକ୍ତମାନେ ପାଣି ନେଇକି ଆସ
ଉଁ ହୁଁ।
ମହାନ୍
ଏ ନାହାନ୍ତି ହଉ ଆମେ ରଖିବା ଆଉ।